ସନ୍ଧ୍ୟା ବନ୍ଧୁ।
ଶୁଭ ସନ୍ଧ୍ୟା ବନ୍ଧୁ। ରାଧେ ରାଧେ।
ରାଧେ ରାଧେ କଣ କରୁଛନ୍ତି?
ହଁ ଏଠି ବୋଉ ମତେ ଚକୁଳି ପିଠା ଆଉ ଗୁଡ ଦେଲେ ତ ତାକୁ ଖାଉଛି।
ଓହୋ ଚକୁଳି ପିଠା ଗୁଡ ତ ମୋର ବେଶ୍ ପସନ୍ଦ।
ଆଚ୍ଛା ଆଚ୍ଛା ଆପଣଙ୍କ ପାଇଁ ନେଇଯିବି କି?
ହଁ ହଁ ଆପଣଙ୍କର ମନ ଆପଣ ଯଦି ଆଣିପାରିବେ ନିଶ୍ଚେ ଆଣନ୍ତୁ।
ଠିକ୍ ଅଛି ଠିକ୍ ଅଛି ମୁଁ କାଲି ସକାଳେ ଜ ଯିବି ଆପଣଙ୍କ ପାଇଁ ନେଇକି ଯିବି।
ଆଚ୍ଛା ଆଉ କଣ କରୁଛନ୍ତି? ମାନେ ଖାଇବା ପିଇବା ତ ସରିଲାଣି ଆପଣଙ୍କର ଆଉ ବୋଉ ବାପା କେମିତି କଣ ଅଛନ୍ତି?
ହଁ ଭଲ ଅଛନ୍ତି। ବାପାଙ୍କର ଟିକିଏ ଦେହ ଭଲ ନାହିଁ।
ଓହୋ କଣ ହେଇଛି କି ମଉସାଙ୍କର?
ହଁ ଟିକିଏ ସେଇ କିଛି ବେଶୀ ବିଶେଷ କିଛି ନାହିଁ ସେଇ ଥଣ୍ଡା ଜର ଟିକିଏ ଲାଗି ରହିଛି ଆଉ। ମଝିରେ ଯାଇଥିଲେ ପୁରୀ ତ ସମୁଦ୍ରରେ ଗାଧେଇ ତାଙ୍କୁ ଟିକିଏ ବିଷଣ ଥଣ୍ଡା ଜର ଧରି ନେଇଛି।
ଓହୋ ପୁରୀ ଯାଇଥିଲେ ନା କିନ୍ତୁ ମୁଁ ଆପଣଙ୍କଷ୍ଟାଟ ଫଟସ୍ ଦେଖୁଥିଲି ଆପଣ ଆଉ କେଉଁଠି ବୋଧେ ଯାଇଥିଲେ କି କଣ।
ହଁ ପୁରୀଙ୍କ ସହିତ ବାପାଙ୍କ ସହିତ ମୁଁ ପୁରୀ ଯାଇଥିଲି। କିନ୍ତୁ ମୁଁ ଏକେଲା ଯାଇଥିଲି ବନାରସ।
ଓହୋ ବନାରସ ଯାଇଥିଲେ ତାହା ତ ମୋର ସ୍ୱପ୍ନର ଜାଗା। ମାନେ ଯିବାକୁ ମୋର ବହୁତ୍ ଇଚ୍ଛା। ହେଲେ କଁ କରିବା ପରିସ୍ଥିତି ଏତେ ଖରାପ୍ ଯେ ଯାଇ ବିି ହଉ ନାଇ ସେଟି।
ଆଚ୍ଛା ଆଚ୍ଛା।
ଆଉ କୁହନ୍ତୁ କଣ କେମିତି କଁ ବୁଲାବୁଲି କଲେ ବନାରସ୍ ରେ କଣ ଦେଖିଲେ ଆପଣ ତ ଘା ଟ ଯୁ ଯାଇଥିବେ ଶ୍ମଶାନ ଘାଟ ତ ନିଶ୍ଚୟ ଯାଇଥିବେ?
ହଁ ସେଟା ହି ତ ଦେଖିଆର ଥିଲା ସେଠି ଆଗେ ମୁଁ ଆଗେ ହିଁ ସେଠି ଯାଇକି ସେଠି ହିଁ ବସିଥିଲି।
ଦେଖିଲିସ୍ ଭଲ ଲାଗିଲା ସବୁ ଚାରିଆଡେ। ଆଉ ଉଁ ସେଠି ଗୋଟେ ବଢିଆ ଲସି ବି ମିଳୁଚି ମୁଁ ସେଇଠି ପିଇଲି ଗୋଟେ ଶିବ କର ଲସି। ଭାଙ୍ଗ ବି ସେଥିରେ ଟିକେ ମିଶୁଛି। କିନ୍ତୁ ବହୁତ୍ ବଢ଼ିଆ ଲାଗିଲା ସ୍ୱାଦଟି ବହୁତ୍ ବଢ଼ିଆ ଥିଲା।
ଓହୋ ବାବାଙ୍କ ପ୍ରସାଦ ତ ନିଶ୍ଚୟ ଭଲ ହିଁ ଲାଗିବ।
ହଁ।
ଆଉ କଣ କୁହନ୍ତୁ ଆ କଣ କଣ ଦେଖିଲେ?
ହଁ ଠାକୁରଙ୍କ ଦର୍ଶନ କଲି। କିଛି ଲିଙ୍କ୍ସ ସେଠିକାର କିଛି ଲୋକଙ୍କ ସହିତ ବି କଥା ହେଲି ବହୁତ୍ ଭଲ ଲାଗିଲା ତାଙ୍କର କଥାବାର୍ତ୍ତା ବହୁତ୍ କିଛି ଭଲ ଲାଗିଲା ଆଉ
ସର ପାନ ବହୁତ୍ ଭଲ ଲାଗେ।
ହଁ ପାନ ବି ଖାଇଚି। ବହୁତ୍ ଭଲ ଲାଗିଲା ତାପରେ ଆମର ସେଠି ଡଙ୍ଗାରେ ବି ବସିଆର ମୋର ଭାରି ଇଚ୍ଛା ଥିଲା ଡଙ୍ଗାରେ ବି ବସିଲି। ବହୁତ୍ ଭଲ ଲାଗିଲା।
ଅଁ ଡଙ୍ଗାରେ ମୁଁ ଶୁଣିଥିଲି କି କ ମାନେ ଅଧିକ ଟଙ୍କା ନେଉଛନ୍ତି ବୋଲି ଆପଣଙ୍କ ଠାରୁ ସେମିତି କିଛି କରିନାହାନ୍ତି ତ?
ନା-ନା ସେମିତି କିଛି ନାଇଁ ସେମିତି କିଛି କରିନାହାନ୍ତି। ଠିକ୍ ପଇସା ନେଇଛନ୍ତି ଶାନ୍ତିରେ ବୁଲିଲି।
ଓହୋ ତାହା ତ ବେଶ୍ ବହୁତ୍ ଭଲ କଥା ଭଲରେ ଭଲ ଦର୍ଶନ ହେଇଗଲା ତାହା ତ ଆଉ ଜୀବନ ଆଉ କଁ ଦରକାର୍।
ସେଇ ତ।
ଆପଣ କଣ ଏକା ଯାଇଥିଲେ ବନାରସ୍ ଆପଣଙ୍କ ସହ ଆଉ କଣ ଆଉ କେହି ବି ମଧ୍ୟ ଯାଇନଥିଲେ?
ହଁ କେତେ ଜଣ ସାଙ୍ଗ୍ ସାଥି ମାନଙ୍କୁ ପଚାରିଥିଲି ହେଲେ ସେ ତାଙ୍କର କାମ ହେତୁ ମତେ ମନା କରିଥିଲେ। ତ ମୁଁ ଭାବିଲି ଠିକ୍ ଅଛି କିଛି ଅସୁବିଧା ନାଇ ଦିନେ ନା ଦିନେ ଆମକୁ ତ ଏକେଲା ହିଁ ଯିବାକୁ ପଡିବ। ତ ଏକେଲା ଯେ ଏଥିରେ ଯିବାର ଅସୁବିଧା କଣ ଅଛି ତ ମୁଁ ଏକେଲା ଯିବାକୁ ନିଷ୍ପତ୍ତି ନେଲି।
ହାରେ ଆରେ ଆପଣ ତ କଥାବାର୍ତ୍ତାରେ ପୁରା ସତ୍ୟତା କହିଦେଲେ ଜୀବନର।
ଆ ଆଜ୍ଞା।
ହଉ କୁହନ୍ତୁ ବାବୁ କଣ କହୁଛନ୍ତି କେତେଅଳ କଣ ଆପଣଙ୍କର ବାହାଘର ହେଉଛି ଆମେ ଭୋଜି ଖାଇବୁ ବୋଲି ଅ ପୟା କରିଅଛୁ।
ବାହାଘର ଆଜ୍ଞା କଁ କହିବୁ ଆଉ ଝିଅ ମିଳିବା ଭାରି କଷ୍ଟ। ଆଜି କାଲି ଝିଅ ମାନଙ୍କ ବିଷୟରେ ତ ଆପଣ ଜାଣିଛନ୍ତି। ବାହାରେ ଗୋଟେ ପ୍ରକାର ଭିତରେ ଗୋଟେ ପ୍ରକାର।
ହଁ ତାହା ତ ଆଉ ଜାଣିବାରେ ଏ କଣ ଆଉ ବାକି ଅଛି ଆଉ ଗ ଆପଣ ତ ବନାରସ ଯାଇଥିଲେ ସେଠାରେ ତ ବହୁତୁ ଭଲ ଜ ଅଛନ୍ତି ନା।
ହଁ ବବଶ୍ୟ ମୁଁ ବେଶୀ କିଛି ଇ-ଇ-ଇ-ଇ ମହିଳାମାନଙ୍କ ସହିତ ବାର୍ତ୍ତାଳାପ କରିନି। ଭାବିଥିଲି କରିବି ବୋଲି କିଛି କିନ୍ତୁ ହେଲାନି। ଓ ତଥାପି ଭଗବାନଙ୍କୁ କହିଛି କି ଭଲ ସାଥିଟେ ଦିଅନ୍ତୁ। ଯେ କି ଜୀବନ ସାରା ମୋ ସହିତ ରହିବ। ମୋର ସେବା କରିବ ମୁଁ ବି ତାର ସେବା କରିବି ମୋର ବି ସିଏ ମତେ ବି ସମ୍ମାନ କରିବ ମୁଁ ବି ତାର ସମ୍ମାନ କରିବି ବହୁତ କଥା କହିଛି। କହିଛି ମୋର ସାଥିୀଟେ ଦେବେ ବୋଲି ଦେଖିବା ତାଙ୍କ କୃ ପା ରେ ଯାହା ହବ ଯାହା ଦେବେ ମହାଦେବ।
ଭଗବାନଙ୍କ କଥା ତ ମୁଁ ଜାଣିନି କଣ ସେ ଦେବେ କଣ ନାହିଁ ହେଲେ ଆପଣ ଯଦି କହିବେ ମୋ ନଜରରେ କିଛିଟା ଅଛନ୍ତି ଯଦି ମୁଁ ଯଦି ଆପଣ ମତେ କହିବେ ମୁଁ ଆପଣଙ୍କ ପାଇଁ ନିଶ୍ଚୟ ପ୍ରସ୍ତାବ କରିବି।
ଠିକ୍ ଅଛି ମୁଁ ବାପାଙ୍କ ସହିତ କଥା ହେଇକି କହିବି ଆ ତମକୁ ଆଉ।
ହଉ ହଉ ଠିକ ଅଛି।
ଆଉ ଆପଣଙ୍କ ଘରେ କେମିତି ସମସ୍ତେ ଅଛନ୍ତି?
ହଁ ଘରେ ତ ସମସ୍ତେ ମୋର ଭଲ ଅଛନ୍ତି ସବୁ ସୁଖମୟର ଅଛନ୍ତି।
ଆଛା ଆଚ୍ଛା। ଆଉ ଖାଇବା ପିଇବା କଣ କରିଛନ୍ତି ନା ନାଇଁ?
ଖାଇବା ପିଇବା କଣ ଆଜି ଟିକେ ବାହାରକୁ ଯାଇଥିଲି ସେଠାରେ ଆଜି ମୁଁ ଆଜି ଟିକେ ଶୁକ୍ରବାର ତେଣୁ ମୁଁ ପିଆଜ ରଷୁଣ ଖାଇପାରେନି ତେଣୁ ଭାବୁଥିଲି କିଛି ଖାଇଥାନ୍ତି ହେଲେ ଦୁର୍ଗାବଶତଃ ମତେ ଖାଲି କେକ୍ ଖାଇବାକୁ ଆସିକି ପଡ଼ିଲା।
ଆଜ୍ଞା ଆଜ୍ଞା ମୋର ବି ଆଜ୍ଞା ଗ୍ୟାସ୍ ଟିକ ଅଛି। ତ ମୁଁ ବି ବେଶୀ ବାହାର ଜିନିଷ କିଛି ଖାଇବ ଖାଉ ନାହିଁ। ଘରେ ଯାହା ହେଲା ଖାଉଛି।
ଓହୋ ଆପଣଙ୍କ ଗ୍ୟାସ ସମସ୍ୟା ଅଛି ଏହା କେବେଠାରୁ ହେଲାଣି କି?
ଇଏ ମୋର ଅଛି ଛୋଟ ବେଳୁ ସେଇ ମୋର ସପ୍ତମରେ କି ଅଷ୍ଟମରେ ପାଠ ପଢୁଥିଲା ବେଳଠୁ ସେତେବେଳଠୁ ମୋର ଏଇ ସମସ୍ୟା ଟା ଅଛି।
ହଁ ଆପଣ ଯାଇକି ଟିକେ ଆମର ମେଡ଼ିକାଲରେ ଟିକେ ଦେଖେଇ ଦେଇ ଆସନ୍ତୁ।
ହଁ ଦେଖଇଥିଲି କହିବେ ମେଡିସିନ ପ୍ରକାର ତ ଦେଇ ଦଉଛନ୍ତି ଆଉ ବେଶୀ କଣ ଆଜିକାଲି ବୁଝୁଛନ୍ତି। ତଥାପି ମୁଁ ସେଇ ଖାଇବା ପିଇବା କାଲି ବାହାରେ ତେଲ ଜିନିଷ ଟିକେ ବନ୍ଦ କରୁଛି ପାଣି ସଫିସିଣ୍ଟ ପିଉଛି। ଏବେ ଟିକେ ଅଛି କଣ୍ଟ୍ରୋଲ ଗ୍ୟାସ ରେ ଆଉ।
ଓହୋ ଏପରି କଥା କି ଏବଂ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହୁଥିଲି କି ଆପଣ ତ ବନାରସ ଜାଇ ଆସିଲେଣି ବନାରସ ତ ମୋର ବି ଯିବାର ଥିଲା କିନ୍ତୁ ଯାଇହବ ନାହିଁ। କିନ୍ତୁ ମୋର ଅଯୋଧ୍ୟା ଯିବାର ମୁଁ ଭାବିଛି ପ୍ରସ୍ତୁତି ଭାବୁଛି କରିଛି ତେଣୁ ଆପଣ କଣ କହୁଛନ୍ତି ଆପଣ ଅଛନ୍ତି କେବେ ଫ୍ରି ଅଛନ୍ତି ଯାଇପାରିବେ?
ହଁ ଏବେ ତ ଫ୍ରି ନାହିଁ କାରଣ ଏବେ ଅଫିସରୁ ମୁଁ ଏଇଥିପାଇଁ ଛୁଟି ନେଇଥିଲି। ତ ଦେଖୁଛି ଆପଣଙ୍କୁ କହୁଛି ଯଦି ହବ ଆର ମାସରେ ମୁଁ କହିବି ଆପଣଙ୍କୁ ଆଉ ଯିବା କିନ୍ତୁ ନିଶ୍ଚୟ।
ହଁ ମୋର ବି ସେଇ ଆର ମାସରେ ହିଁ ପ୍ଲାନିଂ ଅଛି ମୋର ଏତେ ଜଲ୍ଦି ମଧ୍ୟ ନାହିଁ କାରଣ ମୋର ବି ମଧ୍ୟ ମାସିକ ଦରମା ଏପର୍ଯ୍ୟନ୍ତ ଆସିନାହିଁ ତେଣୁ ମୁଁ ଟିକେ କୁଣ୍ଠାବୋଧ ପ୍ରକାଶ କରୁଥିଲି।
ଠିକ୍ ଅଛି କିଛି ଅସୁବିଧା ନାହିଁ ମିଶିକି ଯିବା ବ୍ୟସ୍ତ ହୁଅନ୍ତୁନି।
ଠିକ ଅଛ ନିଶ୍ଚୟ ତ ଯିବା ଆମେ। ଆଉ କଣ କୁହନ୍ତୁ ଆପଣଙ୍କର ରାତିରେ କଣ ଖାଇବା ପିଇବା କଣ ପ୍ରସ୍ତୁତି ଚାଲିଛି ନା କିଛି ହୋଇ ନାହିଁ?
ରାତିରେ ରାତିରେ ଆଉ କଣ କରଛି ଏ ରାତିରେ ତ ମୁଁ ରୁଟି ଖାଉଛି ଆଗରୁ ଭା ତ ଖାଉଥିଲି ଗ୍ୟାସ ଯୋଗୁ ଏ ଟିକେ ରୁଟି ଖାଉଚି। ଆଉ ସକାଳ ଯାହା ହେଇଥିଲା ଖେଚୁଡି ଡାଲମା ହେଇଥିଲା ସେଇ ଡାଲମା ଅଛି ବାସ ଗରମ କରି ଖିଆବା କ ଥାଉ କଣ?
ଓହୋ ଖେଚୁଡି ଡାଲମା ମଧ୍ୟ ମୋର ଅବଶ୍ୟ ବହୁତ ହି ପସନ୍ଦ ଲାଗେ ସେ ସବୁ।
ମୋର ବି ପସନ୍ଦ।
ଓହୋ ଆପଣ ବୋଧେ ଆପଣ କଣ ଆମିଷ ଭକ୍ଷଣ କରୁଛନ୍ତି ନା ଛାଡି ଦେଇଛନ୍ତି?
ହଁ କରୁଛି ଛାଡିନି କିନ୍ତୁ ଛାଡିବାର ଅଛି ଇଛା ଅଛି ଛାଡିବାର। ବାକି ଏବେ କମ କରିଦେଇଚି ଆଉ। ଆଗରୁ ଅଧିକା ଖାଉଥିଲି ଏବେ କମ କରିଦେଇଚି ଖାଇବା।
ଓହୋ ମୁଁ ଆପଣଙ୍କର ଷ୍ଟାଟସ୍ ବଗେରା ଦେଖିକି ମତେ ସେଆ ହିଁ ଲାଗୁଥିଲା।
ଆଜ୍ଞା
ହଁ ଆପଣ ତ ଆପଣ ମୁଁ ତ ଶୁଣିଥିଲି କି ଆପଣ ସରକାରୀ ଚାକିରି କରୁଥିଲେ। ଏବେ କଣ ସେଇ ସରକାରୀ ଚାକିରୀ କରୁଛନ୍ତି ନା ଅନ୍ୟ କିଛିରେ ମାନେ ଯୋଗଦାନ ଦେଲେଣି?
ହଁ ଚାଲିଚି ତ ଏବେ ଚାଲିଛି। ତିନି ମାସ ହେଇଯିବ ଏବେ ଜଏନ୍ କରିବାର।
ଓହୋ ଏପରି କଥା ଆପଣଙ୍କର ସାନ ଭାଇ ଗୋଟେ ଥିଲା ସିଏ ଏବେ କଣ କରୁଚି?
ତାର ଏବେ ଫିଫଥ କ୍ଲାସ ଚାଲିଚି ପଢୁଚି ଏବେ।
ଓହୋ ସେ ପଢ଼ା ପଢ଼ି କରୁଚି ତାଲେ ନା ଠିକ୍ ଅଛି ଭଲ ପଢ଼ୁ। ଆଉ କଣ କୁହନ୍ତୁ କଣ ସବୁ ଭଲ ନା ନାଇଁ?
ହୋଉ କଣ? ଜୀବନ ତ ଚାଲିଚି ସେମିତିରେ। ନଈର ପାଣିର ସୁଅରେ ଚାଲିଚି ଭାସିଲା ପରି ମୁଁ ବି ସେମିତି ଭାସି ଚାଲୁଛି। ଯାହା ହୋଉଚି ଭଗବାନଙ୍କ ଦୟାରେ ହୋଉଚି। ଭଲ ହେଲେ ବି ତାଙ୍କର ଦୟା ଖରାପ ହେଲେ ବି ତାଙ୍କରି ଦୟା।
ନଈ କଥାରୁ ନଈ କଥାରୁ ମୋର ମନେ ପଡିଲା ଆପଣଙ୍କ ଥରେ ନଈ ପାଖରେ ଦେଖିଥିଲି ଯୋଉ ସମୁଦ୍ର ସ ସମୁଦ୍ର କହୁଚି ଯୋଉ ସାଇ ମନ୍ଦିର ଆଗରେ ଯୋଉ ନଈଟା ଅଛି। ତାରି ପାଖରେ ଦିନେ ମୁଁ ଆପଣ ଦେଖିଥିଲି ସେଠାରେ ଆପଣ କଣ କରୁଥିଲେ କି?
ହଁ ସେଠି ଯାଇଥିଲୁ ଜଣେ ବନ୍ଧୁଟେ ଆସିଥିଲା ତାଙ୍କ ସହିତ କଥା ଚର୍ଚ୍ଚା ପାଇଁ ଆସ ଥିଲୁ। ସେ ଆମ ଅଫିସର ହିଁ ଆସଥିଲେ।
ଓହୋ ଏପରି କଥା ତାହେଲେ ନା।
ହୁଁ
ଆଉ ଆଗକୁ କଣ କହୁଛନ୍ତି, ଆପଣଙ୍କ ଘର କିଣିବାର ଥିଲା ମୁଁ ଶୁଣିବାକୁ ପାଉଥିଲି, କଣ କିଣି ସାଇଲେଣି ନା ନାହିଁ?
ହଁ ଘର କିଣିବା କଥା ହେଇ ଜଷ୍ଟ ଆମେ କଥା ହେଇଥିଲୁ ତିନି ଦିନ ପୂର୍ବରୁ ବାପାଙ୍କ ସହିତ ମୁ ବାପାଙ୍କର ମୁ କ ଥା ହୋଉଥୁଲୁ ହଁ ଚାଲିଚି ଏବେ ଭାବିଛୁ ବ୍ୟାଙ୍କରୁ ଲୋନ ନେବୁ ବୋଲି। ଆଉ ବାହାଘରଟା କଥାପି ବାପା ଉଠୋଉଚନ୍ତି ତ। ତ ଆଗେ ବାହାଘର କାମଟା ସରଲା ପରେ ଭାବୁଛି ଘରଟା କିଣିବି ଆଉ।
ହ କିନ୍ତୁ ସବୁଠାରୁ ଭଲ ଘରଟା କରିଦେବା ହିଁ ଭଲ। କାରଣ ବୋହୂକୁ ନୂଆ ବୋହୂକୁ ଆଣି ନୂଆ ଘରେ ନ ରଖିଲେ। କଣ କଥା ସୁନ୍ଦର ଲାଗିବ କି ହେ ବୁଝିପାର
ହଁ ହଁ ହଁ ସେଇଟା ବି ଠିକ କଥା।
ହଁ ଆଉ ଏକା ବେଳକ ଆମକୁ ଦି ଦିଟା ବି ଭୋଜି ମିଳିଯଆନ୍ତା। ଘର ପଚିଶଟାକୁ ଏପଟେ ଆପଣଙ୍କ ବାହାଘର ଭୋଜି।
ହା ହା ହା ନିଶ୍ଚୟ ନିଶ୍ଚୟ।
ଦେଖିବା ଯା ହୋଉ ଆପଣ କେତୋବେଳେ ଖୁସି ଖବର ଦୋଉଛନ୍ତି ଆମେ ବି ଟିକେ ଭୋଜି ପାଇଁ ଉକୃଷ୍ଟ ହେଲୁଣୁ। କେତେ ମାସ ହେଲା ଭୋଜି ଆମର ପ୍ରେ ପାଟିରେ ସ୍ୱାଦଟା ଲଗିନି।
ଆଚ୍ଛା ଆଜ୍ଞା।
ଓ ହୋଉ ତେବେ ରାତିରେ ତ ବହୁତ ସମୟ ହେଲାଣି ଆଉ ଯାଆନ୍ତୁ କଣ ଖାଇବା ପିଇବା କରି ଆପଣ ବିଶ୍ରାମ ନେବେ। ମୁଁ ମଧ୍ୟ ଯାଉଛି ଠିକ୍ ଅଛି?
ଠିକ୍ ଅଛି ଠିକ୍ ଅଛି। ଶୁଭରାତ୍ରି।